ହଁ ମୁଁ କହିଲି କେମ୍ ଏଇ ଝିଅକୁ ଶୁଆଇ ପକଉଛି।
ଓହୋ। ଝିଅ ନାଁ କଣ?
ଝିଅ ନା ପ୍ରିୟାଂଶୀ।
ପ୍ରିୟାଂଶୀ ପିହୁ। ଯେତିକ ସବୁ ପ୍ରିୟାଂଶୁ ପ୍ରିୟଂଶୀ ପିହୁ ଆଉ। ପିହୁ ନାଁଟା ବି ମତେ ଭଲ ଲାଗେ କାହିଁକି ସୁନ୍ଦର ନାଁଟା। ପିହୁ ମାନେ ଦେଖ ଯେତେ ମାନେ ଆଧୁନିକ ହଉ କି ଯେତେ ପୁରୁଣା ବି ହଉ ହେଲା ଛୋଟବେଳେ ବି ହଉ କି ଏବେ ବି ଏବେ ବି ଯୋଉ ସବୁ ଜେନେରେସନରେ ବି ଜନ ମାନେ ପିଲା ହଉଛନ୍ତି ତାଙ୍କ ନାଁ ବି ସବୁ ପିହୁ ଦଉଛନ୍ତି। ଯେତେ ଯେତେ ଆହୁରି ଷ୍ଟାଇଲି ନା ଥାଉ। କିନ୍ତୁ ପିହୁ ଟା ଗୋଟେ ନୁହଁ
ହୁଁ।
ସ୍ୱତନ୍ତ୍ର ଏ ବସିଛି ଆଉ। ପିଠା ହେଇଶାଇଲାଣି?
ହଁ। ଏଇତ ଆମର ଉପବାସ ଆଉ। ପଣା ପିଇଚି ଆଉ।
କାଇଁ ଆଜି କଣ କି?
ଆଜି ମୋର ଷୋଳ ସୋମବାର ବ୍ରତ ଚାଲିଛି ତ ।
ଓ ଆଜି ସୋମବାର ହଁ ଷୋଳ ସୋମବାର ନାଇଁ। ପତି ତ ପାଇଁ ସାଇଲେଣି ପୁଣି ଆହୁରି ଷୋଳ ସୋମବାର କରୁଛନ୍ତି ନା।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
ଓହୋ ମୁଁ ତ ସେଇଆ କହୁଚି। ହଜବେଣ୍ଡ ତ ପାଇସାଇଲେଣି ନା। ଆ ଦେବତା ତ ପାଇ ସାଇଲେଣି ପୁଣି ଷୋଳ ସୋମବାର କଣ
ନାଇଁ ଏଇ ଝିଅଟା ପାଇଁ ମାନସିକ ରଖିଥିଲି।
ଉଁ ହୁଁ ହୁଁ ହୁଁ। ଅ ହ।
ରଜରେ କୁଆଡେ ଗଲ? କଣ କଲ?
ରଜକୁ ଆମ ଏପଟେ କଣ ଏଇ ବର୍ଷା ହଉଚି, ତ ସେଥିପାଇଁ କୁଆଡେ ଯାଇ ହଉନି ଖାଲି ଜା ଘରେ ଯୋଉ ଲୁଡୁ ଆଉ ତାସ ତାସ ତ ଖେଳି ଆସେନି। ଏଇ ଲୁଡୁ ଖେଳିବା କଥା ଆଉ, ହଁ। ନାଁ, ବଡମାନେ ଖେଳନ୍ତିନି, ଗୋଟେ କଥାରେ ନାଇଁ ଯିଏ ଖେଳିବ ଲୁଡୁ ତା ସହ କଣ କଣ ସର୍ବନାଶ ହୁଏ। ସେମିତି ନାଇଁ ଇଁତି ଛୋଟ ମୋ ତ ଏଇ ଯୋଉ ସେଲିବ୍ରେସନ୍ ହୁଏ, ରଜ ପର୍ବପର୍ବାଣୀ ବୋଲି।
ହଁ। ଏଇଟା
କାଲି ତ ହେଇଥିଲା, ପୋଡପିଠା ଇଏ ଫିଏ ହେଇଥିଲା। ଆଜି ହଉଛି କଣ କହିଲ? ଭାଙ୍ଗ ଚକୁଳି ହୁଏ।
ଅ ହ।
ହୁଁ, ତମେ
କାଲି ହେଇଥିଲା। ଇଟିଲି ଆଉ କାକରା। ଆଉ ସିଧା ପିଠା। ଏମ୍ ଏ ସବୁ ହେଇଥିଲା, ଆଜି ଆଁ ଆଜି କିଛି ପିଠା ହେଇନି, କାଲି ଯୋଉ ପିଠା ସବୁ ହେଇଥିଲା ସବୁ, ସବୁ ଅଛି ତ! ଆଉ ହେଇନି। ଆଜି ଖାଲି ସାଧା ରୋଷେଇ ହେଇଛି ଆଉ ପୁଣି କାଲିକି ପିଠା ହବ, ଦହିବରା ହବ।
ହୁଁ ହୁଁ, ହଁ ଦହିବରା, ହଁ ଆମର ବି ବି ସେୟା ଭାବିଛି! ମାନେ କାଲି ପିଠା ହେଇଥିଲା, ଆଉ ଆଜ୍ ଜି ଦେଖିବା କଣ ଗୋଟେ ଗୁପ୍ ଚୁପ୍ କି ଘରେ ଯୋଉ ବନେଇଦବା। କାଲି ଦହିବରା ଏମତି କରିଦବା ଆଉ ତିନି ଦିନ ତିନିଟା ଇଏ ଆଉ। ତାପରେ, ଆମ ଘରେ ବି କେହି ଆମିଷ ଖାଆନ୍ତିନି ହେଲା। ସବୁ ନିିରାମିଷ।
ହଁ, ହଁ।
ହଁ। ଆଜି ବି ସୋମବାର, କାଲି ବି ହେଇନଥିଲା। କାଲି ଛତୁ ଫତୁ ହେଇଯାଇଥିଲା, ଆଜି ପନିରି ଫନି, ଆଜି ଡାଲ ମା ହେଇଯିବ। ଅରୁଆ, ଡାଲମା କାଲି ସଂକରାନ୍ତି ବି।
ହଁ, ଆଜି ରଜସଂ ସଂକ୍ରାନ୍ତି।
ହଁ, ଆଜି ରଜ ସଂକ୍ରାନ୍ତି।
ବୋଉ ପୋଟଳଆଳୁ ଭଜା ବନେଇଛି। ଆଉ
ହଁ, ଆମର ବି ସେଇ ପୋଟଳଆଳୁ ଭଜା ହି ହବ। ହଁ, ସେଇ ପାମ୍ପ ସାଧା ହେଲେ ମାନେ କଣ କହିଲ, ସେଇ ଭାତ, ଡାଲିଟିକେ ହେଇଥିବ କି ଗୋ ପୋଟଳଆଳୁରସା କି କଣ? ତାପରେ ପାମ୍ପଡ଼। ତାପରେ ଇଏ ଏମିତି କଣ ଟିକେ ଆଉ।
ତ ଆମ୍ବତ ରେଗୁଲାର ଖିଆ ଚାଲିଛି।
ଆମ୍ବ ଟା ହଁ ଆମ୍ବ ତ ପୁରା ଇଏ ଅନୁସାରେ ଆଉ ଖରାଦିନେ ଯାଇିଲି ଆଉ। ହୁଁ,
ଆଉ ତମ ସେଠି ଦୋଳି ଲାଗିଛି ନା।
ହଁ ଲାଗିଚି। କିନ୍ତୁ ଆଗ ଭଳିଆ ସେ ଯଉ ଜୋସ୍ ଆଉ ନାହିଁ, ସେ ବହୁତ କମ୍ କମ୍ ଲାଗିଛି। ସବୁ ଛୋଟ ଛୋଟ ଛୋଟ ପିଲାହେଇଂ ଯାଇଁକି ସେଇଠି ଖେୁଳୁଛ। ପୁଅ ମାନେ ବି ସେମତି ନାଇଁ ଯେମିତି ହୁଏନି ଗୋଟେ ରଜ କୁଇନ ବୋଲି ଗୋଟେ କଣ ଇଏ ହୁଏନି। ରଜ ମଉଜ କି କଣ? ସେମିତି ଆମ ଗାଁରେ ନାହିଁ। ହଁ।
ହଁ, ଆମର ଏଇଠି ତିନି ଚାରଟା ଦୋଳି ଲାଗିଛି। ଆଉ କିଛି ପ୍ରୋଗ୍ରାାମ ବି ହଉ ନାଚଗୀତ।
ହଁ, ମାନେ ସବୁ ପିଲାଙ୍କର ଯୋଉ ସବୁ କଳା ଅଛି, ସେ ସବୁ ଇଏ ପାଇଁ ସବୁ ଗାଁ ଗାଁ ରେ ହଉଛି। କିଏ ନାଚିବ, କିଏ ଗାଇବ, କିଏ ଆକ୍ଟିଂ କରିବ, କିଏ ଏକକ ଅଭିନୟ କରିବ।
ସେମିତି ସବୁ ହଉଛି। ଝିଅ ମାନେ ସିନା ସେମାନେ ଧର ଯାଇକି ବୁଲିବେ। ଆମେ ତ ବୋହୁ ମାନେ କଣ କରିବୁ? ଖାଇବ୍
ହେଲେ ବି ତା ବୋଲି ଆଉ ବୋଉ ହେଲ ବୋଲି, ଆଉ କଣ ବୁଲିବନି ନା?
ଗାଁରେ ଆଉ ବା ବାହାରେ ମିପାରିବ
ତୋର ସକ୍ରାନ୍ତିରେ କଣ? ନା ମ ମୁଁ କହିଲି ଆଜି ବି ସଂକ୍ରରାନ୍ତି ବି
କାଲି ତ କାଲି ତ ଶେଷର ତ ଆଉ କାଲି ରଚ ସରିଯିବ ପହରଦିନ ହଁ ମନ୍ଦିର ସଖାଲେ ଯାଇ ଥିଲି
ଓହୋ ମନ୍ଦିର ସକାଳୁ ଆସି କାମ ସାରି ଝିଅ କୁ ସୋଇ ସବୁ କାମ ସାଲିନି ନାହିଁ ମୁଁ ଏତେ ମାନେ ମଠୁଆ ପିଲା ଶୋଇ ଉଠିଲି ନଅଟା ଳେ ଗାଧେଇକି ହଲି ହଲି ଇଏ ହଉଛି ରଙ୍ଗ ହଉଛି ସେଇ ହଉଛି ଆଉ
ମୁଁ ବିି ଝିଅବେଳେ ସେମିନ୍ତି କରିବି ଲେଟ୍
ସେମିତି ଥାଆନ୍ତି ହଁ ବୋଝ ପଡିଲେ ସବୁ
କାନ୍ଧରେ ପଡ଼ିଲେ ମ ଦେଇସିନ୍ତି ହିଁ ହିଁ କହନ୍ତିିନି କଥାରେ ମୁଁ ବି ଜ
କିଛି ପ୍ର ରୋଷେଇ ପସେଇ ବି ଆସେ ନା ମତେ
ହଁ ସେ ଶିଖିଯିବ ଆଉ ଏବେ ଶିଖିକି କଣ କରିବ ପାଠଠ ପଡ
ହଁ
ମୁଁ ପୁରା ସେମିତି ନଅଟାରେ ଉଠିବି ମୁଁ ବୋଉ ପା ଆଣିକି ଖାଇବା ପାଇଁ ପାଖରେ ଥୋଇବ ମୁଁ ଖାଇବି ଉଠିବି ଥାଳି ବି ଉଠବିନେ
ଆଚ୍ଛା
ଖାଲି ଗାଧଇକି ମୁଁ ନିଜେ ଡ୍ରେସ ଟା ଯା ଧୁଏ ନ ହେଲେ କେତେବେଳେକେମିତି ଟିକେ ଘର ଝାଡୁ ମାରିଦିଏ ନହେଲେ କିଛି କରିବିନି କିନ୍ତୁ ରୋଷେଇ ଶିଖିଥିଲି ଯେହେତୁ ବାହାରେ ମାନେ ଚାକିର କର ସିଦିନେ ସେଠି ଆଇ ନି ରାନ୍ଧିକି ଖାଉ ନା
ଏ ମୁଁ ବି ଯୋଉଠି ଏକା ବି ରହିବି ସେଠ ତ ଯାଏବ ରୋଷେଇ କରିବ ନା ନିଜେ
ହଁ ନିଜେ ତ ସେ କରି ଖାଇକୁ ପଡିବ ହୁଁ
ଆଉ ତମେ ମହାଭାରତ ବିଷୟରେ ଜାଣିଛ ଦେଖ
ହ ହଁ
କଣ ଶିଖ ତା ଦେରୁ କଣ ଶିଖିଲା ତମ ମତରେ
ମ ମହଲ ମାନେ ଯେମତି କୁହନ୍ତି ଆପଣ ଲୋକ ଶତ୍ରୁ ସେମତି ଭିତରେ ମାନେ ଜ ହ ବଟେ ଏତେ ବଡ ହ ବା ତଇକ
ହଁ ମାନେ ଏ ଶିଖିବ କି ମାନେ ଯେତେବେଳେ ଅର୍ଜୁନ କହିଲେନି ହଁ ଯେତେବେଳେ ଅର୍ଜୁନ କହିଲେ ଅର୍ଜୁନ କହିଲେ ଆଉ ଯେତେବେଳେ ଚାଲିଥିଲା ଯୁଦ୍ଧ ହବାର ମାନେ ଫୁ ବା ଯେତ ଅଜୁନ କହିଲେ ଆଉ ଇଏ ତ ମୋ ନିଜ ଲୋକ ଆଉ ମାଧବ ମୁଁ ଆଉ କଣ ତାଙ୍କ ସହିତ ଶତ୍ରୁତା ମାନେ ତାଙ୍କୁ କଣ ତାଙ୍କୁ ଯୁଦ୍ଧରେ କଣ କରିବି ତା ମୋର ନିଜ ଲୋକ ନା ସବୁ ଥିଲେ ସେପଟେ କର୍ଣ୍ଣ ଥିଲେ ଦ୍ରୋଣ ଥିଲେ ଶାମ ଭୀଷ୍ମ ଥିଲେ ଦୁର୍ଯ୍ୟୋଧନ ଦ ସବୁ ଭାଇ ମାନେ ମୁଁ ନିଜ ପରିଜନ ଲୋକ ତାଙ୍କ ସହିତ ମୁଁ କଣ ଆଉ ମାନେ ଯୁଦ୍ଧ କରିବି ତାଙ୍କୁ ପରାସ୍ତ କରିବି ନା ଶ୍ରୀକୃଷ୍ଣ ତାଙ୍କୁ ଏଇ କଥା ଟେ କହିନଥିଲେ ଯଦି ତମର ଯିଏ ସୌଜନ ତାହେଲେ ସିଏ କଣ ପାଇଁ ତମ ମାନେ ତମ ତମ ସହିତ କଣ ପାଇଁ ଯୁଦ୍ଧକର ଆଗରେ ଅଛନ୍ତି, ହଁ। ହଁ ତ ଯିଏ ନିଜ ଲୋକ ସିଏ କଣ କେବେ ମାନେ ଯୁଦ୍ଧ କରିବାକୁ ଆଗମନ କରିବି
ନାଆଁ
ତ ସେଇଆ ନ ଭାବି ତ ତମେ ତମ କାମ କର। କଣ ହବ କଣ ନାହିଁ ସେଟା ଦେଖାଯିବ ନାଇଁ ତ। ଏଠ ତ ଆମେ ଜାଣିଲେ ଯେ ମାନେ କିଛି ମାନେ ସିଂହାସନ ପାଇଁ କି ଇଏ ପାଇଁ କି କିଛି ବି କରିପାରେ
ତମର
ଆପଣ ଲୋକ ବି ଶତ ହେଇଯିବ ହଁ ପରିସ୍ଥିତି ଇ ଆଉ କୃଷ୍ଣ କଣ
ପ୍ରତାପ ଘରେ ଘରେ ମହାଭାରତ ହୋଇଚି ଆଉ।
ହଁ ତ ଘରେ ଘରେ ମ ଫାଷ୍ଟ ଆମର ଚାରି ଯୁଗ ନୁହେଁ କି? ଆମର ଚାରିଟା ଯୁଗ ଫାଷ୍ଟ ଯୋଉ ଯୁଗଟେ ଥିଲା ସେଇ ଯୁଗରେ ମାନେ ଚାରି ନମ୍ବର ଧରିକି ରାଖି ହିରନ୍ୟକ ହିରନ୍ୟ କଣ ତାପରେ ଆସିଲା ତାପରେ ଆସିଲା ତିନି ରାମ ଧାରୀ ଯୋଉ ରା ଇଏ ଯୁଗ ଯୋଉଥିରେ ରାବଣ ହଁ ତାପରେ ହେଲା ଦ୍ଵାପର। ଦ୍ଵାପର ରେ କଂସ ଦି ନାମ ହେଇଗଲା। ହଁ ଏବେ କଳିଯୁଗ କଳିଯୁଗରେ ମୁଁ ଆଉ ମୁଁ ମୋର ଏମିତି କହିକି ଶେଷ ହେବ ଆଉ ମାନେ ଦି ଚାରି ତିନି ଦୁଇ ଏକ ଆଉ।
ହଁ।
ହଁ। ମୁଁ ମୁଁ ହିଁ ହମ୍ ନୁ କି ମୁଁ ହିିଁ ହମ୍ ମୋର ସବୁ। ମୁଁ ମୁଁ ମୋର ହଁ। ଏମିତି ହେଇକି ବୋଲି ଆଉ ଗୋଟେ କଥା କୁହ ମାନେ କହନ୍ତିନି ଭଲ ଲୋକ ସାଙ୍ଗରେ ସବୁବେଳେ ଖରାପ ହୁଏ। ସେଟା କଣ ପାଇଁ ମାନେ ମୁଁ ସବୁବେଳେ ଭଲ କର୍ମ କରିୁଥିବି କିନ୍ତୁ ଦେଖ ମୋ ସହିତ ଖରାପ୍ ହୁଏ କି କ
ମୁ ଭଲ ଲୋକ ଯୋଉମାନେ ସେମାନେ ଭଗବାନ ତାଙ୍କର ମାନେ ପରୀକ୍ଷା ନିଅନ୍ତି। ତୁ ଏଇ କାର୍ଯ୍ୟଟି କରିପାରୁଚୁ ନାଁ ନାଇଁ ତୁ ଠିକ
ମାନେ ତାକୁ କୁହନ୍ତି ତୁ ଧଯ୍ୟ ଧ ତର କେତେ ପେସେନ୍ସ ଲେବୁଲ
ଧୈର୍ଯ୍ୟ ହରା କେମିତି ସେ ନ ହଉ ତାର ପରୀକ୍ଷା ଭଗବାନ ନିଅନ୍ତ। ଭଲ ଲୋକ ସବୁବେଳେ କଷ୍ଟ ପାଏ ଆଉ।
ମାନେ ମୋବାଇଲରେ ବୋହୁତ ଭଲ କଥା ଦେଖିବ ବୋହୁତ ଖରାପ କଥା ବି ନାହିଁ। ଯିଏ ଯୋଉଟା ଦେଖିଲା ମୁଁ ଥର ମୋବାଇଲରେ ଏମିତି ଦେଖୁଥିଲି ଗ୍ରହଣ କଲା। ଦେଖୁଥିଲି କି ସେ କହିବ ଭଗବାନଙ୍କୁ ଆଉ ଭଲ ଲୋକ ସହି କଣ ପାଇଁ ସବୁବେଳେ ଖରାପ ହୁଏ ସିଏ ତାକୁ ଭଗବାନ ଗୋଟେ ଦେଖ ହେଲେ କି ମାନେ ଆମେ ଗଛ ଫୁଲ ତୋଳି ଯାଇଚେ। ତୋଳୁଚି ବିି ସକାଳେ ତ ସେଠି ଗୋଟେ ମାନେ ଫୁଲ ବିଭିନ୍ନ ପ୍ରକାର ଫୁଲ ଥିବ ନା। ସେଇ ଫୁଲ କିନ୍ତୁ ଗୋଟେ ଫୁଲ ପୁରା ସୁନ୍ଦର ଦେଖାାଯାଉଥିବ ଆଉ ଗୋଟେ ଫୁଲ ଉପରେ ମାନେ କଣଟେ କଳା ଦାଗ କି କଣଟେ ଗୋଟେ ହେଇଯାଇଥିବ। ଆମେ ଯୋଉଟା କଳ ଦାଗ ଇଏ ହେଇଯାଇଥିବ ସେ ଫୁଲ କେବେ ତୋଳୁ କି? ସେଟା ତୋଳିି ନଥାଉ। ଆମେ ଭଲ ଫୁଲୋଟା ତୋଳି ଦୋଉ। ସେଥିଲୁ ଆମେ ଶିଖିଲୁ କଣ ମାନେ ଭଲ ଫୁଲକୁ ହିଁ ତୋଳୁଛୁ ତ ସେଥିପାଇଁ। କଣ ମାନେ ଭଲ ଜିନିଷ ହିଁ ସବୁବେଳେ ଖରାପ ହିଁ ହୁଏ। ମାନେ ତାରି ଉପରେ ଇଏ ହୁଏ ଏମିତି ଗୋଟେ ତୁଠ ପଥର ଗୋଟେ ଇଏ ପଥର ଥିଲା ଶୂନ ସେ ଗପ ଗୋଟେ ଛୋଟବେଳେ। ଭଲ ପଥର ହେଇଥିବାରୁ ତାକୁ ମାନେ ନିହାଣରେ ପିଟି ଇଏ କରି ତାକୁ ମାନେ ଭଗବାନଙ୍କ ରୂପ ଦିଆଗଲା ଆଉ ଖରା ପଥରେ ଯେ ସେ ସବୁବେଳେ ତା ଉପରେ ମାନେ ଲୁଗା କଚା ହେଲା ତୁ ଠରେ ପଡିକି ରହିଲା। ତ ସେଇଆା ଆଉ ଯୋଉମାନେ ଭଲ କରନ୍ତି ସେମାନେ ସହନ୍ତି। ଆଉ ଭଗବାନ ଚାହାନ୍ତି କି ସିଏ ସେମିତି ସବୁବେଳେ ମତେ ଡାକୁ ଦେଖିନ। ମାନେ ଅଧିକ କିଛି ଇଏ କରିଗଲେ ମାନେ ନା ହେଇଗଲେ କି ହେଲେ ଭଗବାନ କ ଭୁଲି ଯାଆନ୍ତି।
ହଁ ସେଥିପାଇଁ ଭଗବାନ ପ୍ରତି ମୁହୂର୍ତ୍ତରେ ମନେ ପକେଇ ଦିଅନ୍ତି ଯେ ତୁ ଏଇଭଳିଆ ହଁ ପରୀକ୍ଷା ନିଅ ନ୍ତି କି ତୁ ମତେ ସେଭଳିଆ ଭକିର୍ତ୍ତି କର। ମତେ ସବୁବେଳେ ପ୍ରାର୍ଥନା କର ମୋ ସମର୍ପଣ
ସବୁବେଳେ ନତମସ୍ତକ ହଁ ସମର୍ପଣ। ହଁ ସେଥିପାଇଁ ହଁ ଆଉ। ହେଲେ ବି କିନ୍ତୁ ସମସ୍ତେ ବି ତ ଚାହାନ୍ତି ନା ମୁ ଭଲରେ ରହି ନ ମଣିଷ ମନ ନା ପଞ୍ଚ ପ୍ରକୃତି।
ହୁଁ ହଁ ଠିକ କଥା କହିଲ।
ହଁ ତ ଯାହାବିହେଲେ ଲୋଭମୋହ ମାୟା। ଯଦି ନଥାନ୍ତା ଆମେ କାହିଁକ ତାହେଲେ ଧାରାରେ ଜନ୍ମ ହେଇଛି କହିବୁ?
ହୁଁ ହୁଁ। ଲୋଭ ତ ଯାହାବି ହେଲେ ମଣିଷ ପ୍ରକୃତି ଲୋଭ ଯାହା ବି ହେଲେ ରହିବ।
ରହିବ ମୋର ହିଁ ରହିବ। ଯାହା କାହାର ମୋର ନାହିଁ ନା ତମର